ଆପଣଙ୍କ ମୋ କଥା ଶୁଭୁଛି?
ହଁ ସୁବୁଛି ଆପଣଙ୍କୁ ମୋ କଥା ସୁବୁଛି?
ହଁ ଶୁଭୁଛି ଆରେ କଣ କହିଲେ କଣ ଅସୁବିଧା ହେଲା ଅ ସୁବିଧା ଏଆଛି। ମାନେ ମୁଁ ଆପଣଙ୍କ ସହିତ ବୋଧେ କଥା ହେଇଥିଲି?
ଆ
ତାପରେ ମୁଁ ଯାଇଥିଲି ଟିକେ ଯୋଉ ଯାହାବି ମାନେ ଟିକେ ଗରମ ପାଣି କି ପିଇବାକୁ ସେତେବେଳେ ତାପରେ ଆସିକି ମୁଁ ଦେଖିଲା ପରେ ମତେ ଦେଖଉଛି ମୁଁ ନା ମତେ ଲାଗିଲା ଚବିଶ ଚବିଶଟି କାର୍ଯ୍ୟ ମୁଁ କରିଦେଲି ମୋର କାମ ଥିଲା ଚବିଶି। ଏଟା ମୁଁ କରିଦେଲି କିନ୍ତୁ ସେ ଦେଖିଲା ବେଳକୁ କଣ ଦେଖ ହଉଛି ତେଇଶି ଟା ଏବେ ବି। ମୁଁ ଜାଣି ପାରୁ ନାହିଁ ସେଇଟା କାହିଁକି ଦେଖଉଛି ଆପଣଙ୍କ ସହିତ ଯୋଉ କାମ ଟା କଲି ସେ କାମ ଟା ହେଲାନି ବୋଧେ କେଜାଣି ମୁଁ ଜାଣିପାରୁନି କିଛି।
ଗୋଟେ ଖାଲି ଖ ହବ ଗୋଟେ ଜବା ପକଛ ତ
ଅ ଅସୁବିଧା ମୋରି । ଆପଣଙ୍କ ପାଇଁ ବହୁତ ଖରାପ।
ଆଜ୍ଞା ହଁ ଛାଡନ୍ତୁ ଆପଣ ଆପଣ ଟିକେ ଗପନ୍ତୁ? ନାଇଁ ମୁଁ ଗପୁଛି ନା ଆପଣ ପର୍ବାପର୍ବାଣଣି ଆମେ କଣ କର? କଥା ଚାଲିଥିଲା ଆପଣ ସେଇଠୁ ମାନେ କଥାଟାକୁ ଜାରି ରଖନ୍ତୁ।
ଆଜ୍ଞା ମୁଁ ପାଣିପାଗ ବିଭାଗରୁ କହୁଛି। ଆଜି ଆପଣଙ୍କୁ ପାଣି ପାଗ ବିଷୟରେ କିଛି କହିବା ପାଇଁ ଚାହୁଁଛି। କଣପାରିବି?
ହଁ କହୁନାହାନ୍ତି ଆପଣ ଆପଣ ଏମିତି ପଚାରୁଛନ୍ତି କଣ ଆପଣ କୁହନ୍ତୁ?
ନାଇଁ ଆପଣ ଯଦି ମନା କରିବେ ମୁଁ କହିବିନି ସେଥିପାଇଁ। ପଞ୍ଚାରିବି।
ନାଇଁ ନାଇଁ ଆପଣ କୁହନ୍ତୁ? ହୁଁ ହୁଁ।
ପାଣି ପାଗ ବିଭାଗରୁ କହୁଛି। ଆଜିିକାଲି ତ ମାନେ ପାଗକୁ ନେଇକିନି ବିଭିନ୍ନ ପ୍ରକାରର ଦ୍ରବ ସୃଷ୍ଟି ହଉଛି। ଏ ଆମର ପରିବେଷରେ ତ ତେଣୁକରି ତା କେମିତି ଆମେ ସୁରକ୍ଷିତ ରହି ନିଜ ଦେହ ନିଜ ଅ ଦେହର ଯତ୍ନ ନେଇ ଚଳିପାରିବା ତା ବିଷୟରେ ମୁଁ କିଛି କହିବି। ପାଗ ଖରାପ ହେଲେ ପାଗ ଖରାପ ହେଲା ମାତ୍ରକେ ଆମ ପରିବେଶରେ ଥିବା ବାୟୁ ଆଉ ପାଣି ବି ଅସ ହଁ କୁହନ୍ତୁ?
ଆପଣଙ୍କ ଛାଡ଼ନ୍ତୁ ମୁଁ ହିଁ କହୁଛି କିଛି ଗୋଟେ ତାପରେ ଅ କାହିଁକି ନା ଆପଣଙ୍କ ଟିକେ କଥା ଟିକେ ମାନେ ଟିକେ ଶୁଭୁଛି ଯେ କିନ୍ତୁ ବହୁତ ଧୀରେ ଧୀରେ ଧୀରେ ଧୀରେ ତ କଥା ନାଇଁ ଚଳିବ ଧୀରେ ଧୀରେ ଠିକ ଅଛି ଜେତିିକେ ଆପଣ କହୁଛନ୍ତି ଠିକ ଅଛି। କିନ୍ତୁ ଆପଣଙ୍କ କଥା ଟା ଟିକେ ମାନେ ଟିକେ ଭାଙ୍ଗୁଛି ଆପଣ ବୁଝିପାରୁଥିବେ ମୁଁ କଣ କହିବାକୁ ଚାହୁଁଛି।
ହଁ ହଁ ବୁଝିଲି ବୁଝିଲି।
ଆଜ୍ଞା ତ ମୁଁ କହୁଚି ଆପଣଙ୍କୁ ମୁଁ ମୁଁ ତ ପାଣିପାଗ ବିଭାଗରୁ ନୁହଁ ତ ମୁଁ ପାଣିପାଗ କଥା କହିବି ନାହିଁ ମୁଁ ଆପଣ ମୁଁ କହୁଚି ଆମର ପର୍ବାପର୍ବାଣୀ ବିଷୟରେ ତ ପର୍ବପର୍ବାଣୀ ମୁଁ ଯୋଉ ହଁ ତ ମୁଁ ଯୋଉ ପର୍ବପର୍ବାଣି ଆପଣଙ୍କୁ କହୁଥିଲି କି ପର୍ବ ପର୍ବାଣୀ ଆମର ଓଡ଼ିଆରେ କେତେ ଭଲ। ତ ସେଇଠୁ ଆମେ ଜାରି ରଖିବା। ଆମେ କଥା ହେଇଥିଲେ ପଣା ସଂକ୍ରାନ୍ତି‌ ଆଉ ମକର ସଂକ୍ରାନ୍ତି ଉପରେ।
ତ ଏବେ ଆମେ କଥା ହବା ରଜପର୍ବ ଉପରେ। ରଜ ପର୍ବ ହୋଉ ଚି ବହୁତ୍ ଭଲ ପର୍ବ ଆମ ଓଡ଼ିଆ ସଂସ୍କୃତିର। ଓଡ଼ିଆ ସଂସ୍କୃତିର ରଜ ପର୍ବ ଏତେ ମହତ୍ତ୍ବପୂର୍ଣ୍ଣ। ଆ ଏହି ପର୍ବଟି ଅ ମୁଖ୍ୟତଃ ଝିଅ ମାନଙ୍କୁ ଭାରି ପସନ୍ଦ। କାହିଁକି ନା ଏହି ତିନୋଟି ଦିନ ରଜର ତିନିଦିନ ଆମର ପାଉ ପର୍ବ ପାଳନ କରାଯାଏ। ତିନିଦିନରେ ତିନିଦିନ ଯାକ ଝିଅ ମାନଙ୍କୁ କିଛି କାମ କରା କରିବାକୁ କୁହାଯାଏନି। ସେଥିପାଇଁ ମୋର ଏଇଟା ବ୍ୟକ୍ତିଗତ ଭାବରେ ମୋର ଏଟା ଭାରି ପସନ୍ଦ ଆପଣଙ୍କୁ ବୁଝିପାରୁଚନ୍ତି ମୁଁ କଣ କହୁଚି।
ଯଦି ଆପଣଙ୍କୁ ବୁଝିପାରିବିନି ଆଉ କିଏ ବୁଝିବ।
ସେଇ କଥା ତ। ହଁ। ମୁଁ କହୁଚି ତାପରେ ଆପଣଙ୍କୁ କଥା। ତ ଏମିତି ହେଲା କଥା କି ପର୍ବପର୍ବାଣିୀ ଆମର ବହୁତ ବଢିଆ ତାପରେ ରଜ ପର୍ବରେ ଅ ଆମର ଉ ସେଦିନ ଅ ଝିଅ ମାନେ ନୂଆ ବସ୍ତ୍ର ପିନ୍ଧନ୍ତି। ତାପରେ ରଜ ପାନ ଖାଆନ୍ତି। ଏମିତି ବହୁତ ପ୍ରକାର ମଜା ମସ୍ତି କରନ୍ତି ପୁଅ ମାନଙ୍କୁ ଏହି ପର୍ବ ଟିକେ କମ ଭଲ ଲାଗେ। କାରଣ ତାଙ୍କୁ ସବୁ କାମ କରିବାକୁ ପଡିବ। କିନ୍ତୁ ଚଳିବ ତାଙ୍କୁ ବି ବହୁତ ମଜା ଲାଗେ ବହୁତ ମସ୍ତି ହୁଏ ଆମର ରଜ ପର୍ବରେ। ଦୋଳି ଖେଳନ୍ତି ଝିଅ ମାନ ତାପରେ ଝିଅ ମାନ ଭୂମିରେ ଚାଲନ୍ତି ନାହିଁ। ମାନେ ଚାଲନ୍ତି କିନ୍ତୁ ଚପଲ ପିନ୍ଧିକି ଖାଲି ପାଦରେ ଚାଲିବେ ନାହିଁ। ଏମିତି କିଛି ଗୁଟେ ନିୟମ ବି ଅଛି ମଧ୍ୟ ହଉ। ଆପଣ-ଅ ଆପଣ କଣ କ ହଉଛନ୍ତି ସେ ରଜ ପର୍ବରେ ଆପଣଙ୍କୁ କେମିତି ଲାଗେ? ଆପଣ କୁହନ୍ତୁ ଟିକେ?
ଆଚ୍ଛା ଆପଣ ଟିକେ ଭଲରେ ଟିକେ କୁହନ୍ତୁ ଦୟା କରିକି ଆପଣଙ୍କ କଥାଟଏଠି ଟିକେ କଥା ଟା-ଆ-ଆ ମତେ ମାନେ ଟିକେ ଅଧା ଅଧା ଶୁଭୁଛି ଆପଣ ଟିକେ ହୁଁ ମାନେ ଦୟାକରି ଆପଣ ଟିକେ ଭଲରେ କୁହନ୍ତୁ ଦୟା କରି। ମାନେ ଦ ଆପଣ ଭଲରେ ନୁହଁ ଆପଣ କେମିତି ଗୋଟେ କଣ କରନ୍ତୁ ଆପଣଙ୍କ ଇଣ୍ଟରନେଟ ଭଲରେ କାମ କରିବ।
ଶୁଣା ଯାଉଛି
ଆପଣ ବ୍ଲୁଟୁଥ କାଢି ଦିଅନ୍ତୁ।
ମୋ କଥା ହ୍ୟାଲୋ
ହଁ ଏବେ ବହୁତ ଭଲରେ ଶୁଭା ହଉଛି ଆପଣ ଏମିତି ହିଁ କଥା ହୁଅନ୍ତୁ ଦୟା କରିକି।
ହଁ ମାନେ-ଏ-ଏ-ଏ ପୁଅ ମାନଙ୍କ ପାଇଁ ରଜ ପର୍ବଟା ଏଇଆ ଯେ ସେମାନେ ଯଦି ପୁଅ ମାନଙ୍କୁ କାମ କରିବା ପାଇଁ ପଡେ ପୁଣି-ଇ ଆ ଆଉ ଆ ଯେତେବେଳେ ଝିଅ ପିଲାମାନେ ଦୋଳି ମାନେ ଖେଳନ୍ତି ସେତେବେଳେ ପୁଅ ପିଲାମାନେ ତାଙ୍କୁ ଦୋଳି ଖେଳାନ୍ତି। ତ ମାନେ-ଏ-ଏ-ଏ ମାନେ ବୁଝିପାରୁଥିବେ ପୁଅ ମାନେ ସେତେବେଳେ ବହୁତ କାମ କରନ୍ତି। ବର୍ଷା ଟା ଯାକ ରେଷ୍ଟ କରନ୍ତି କିନ୍ତୁ ସେଇ ରଜ ପର୍ବର ତିନି ଦିନ କାମ କରନ୍ତି ଯେହେତୁ ମାନେ ଯାହାର-ଅ-ଅ ଆ-ଆ-ଆ ଥିବ ସେ ବୁଝି ପାରୁଥିବ। ଏ-ଏ-ଏ ଏଇ ଦିନଟା ତ ମହତ୍ଵ। ତ-ଅ-ଅ ମୋର ବି ଜଣେ ଭଉଣୀ ଅଛି ସେଥିପାଇଁ ମୁଁ ବୁଝିପାରୁଛି ଯେ ଏଇଠି ହଁ ପୁଅ ମାନଙ୍କର କାମ କଣ, କଣ କରେ, କେମିତି କଣ ଭଲ ଲାଗେ ସେଇ ସବୁ।
ଆଜ୍ଞା ଆଜ୍ଞା ଆପଣ ମୁଁ ବୁଝି ଆଜ୍ଞା ଆଜ୍ଞା ବହୁତ ଭଲ ଭାବରେ ଶୁଭୁଛି। ମୁଁ ବହୁତ ଭଲ ଭାବରେ କହିଲି ଆପଣ କଥା କହିବା ବନ୍ଦ କରିଦେଲେ।
ତାହେଲେ ଆମେ ଆମ କା
ନାଇଁ ଆପଣଙ୍କ କଥା ହଁ କାର୍ଯ୍ୟକ୍ରମ ଟା ବଢିଆ ଆଜ୍ଞା କା ହଁ ହଁ ଏବେ ଏବ୍ ଭଲସେ ଶୁଭୁଛି ମୁଁ ଆପଣଙ୍କ କାର୍ଯ୍ୟକ୍ରମ ଟା ଏବେ ମୁଁ ବଢଉଛି ମୁଁ କହୁଛି ଆପଣଙ୍କୁ। ଠିକ୍ ଅଛି? ଆପଣ ଶୁଣୁଛନ୍ତି ତ ମୋ କଥା?
ହଁ ହଁ ଶୁଣୁଛି।
ହଉ ମୁଁ ବଢଉଛି ଆପଣଙ୍କୁ ଆମେ କୋଉଠି କଥା ହଉଥିଲେ କି ମୁଁ ପର୍ବପର୍ବାଣି ରଜ ପର୍ବ ବିଷୟରେ କହୁଥିଲି। ରଜ ପର୍ବ ବିଷୟରେ ଆଉ କିଛି ଗୋଟେ ଜାଣିଛନ୍ତି? ରଜ ପର୍ବ ବର୍ଷରେ ଆମର ମା ଯୋଉ ଭୂମି ମାତା ଭୂଦେବୀ ତାଙ୍କର ଋତୁସ୍ରାବ ବହୁ ଥାଏ ତ ସେଇଥିପାଇଁ ତାକୁ ପୂଜା କରାଯାଏ ଯୋଉ ଜିନିଷ ପାଇଁ ସମାଜ ଆମର ଲାଜ କରେ ସେ ଜିନିଷକୁ ଓଡିଆ ମାନେ ତାକୁ ପର୍ବ ଓ-ଓ ରୂପରେ ପାଳନ କରନ୍ତି। ଏଥିପାଇଁ ମତେ ଭାରି ଖୁସି ଅନୁଭୂତ ହୁଏ। ଆପଣଙ୍କୁ କେମତି ଉ ଅନୁଭୂତ ହୁଏ? ଆପଣଙ୍କୁ ବି ଭଲ ଲାଗେ ନା?
ହଁ ବହୁତ୍ ଭଲ ଲାଗେ।
ଆଜ୍ଞା। ହଉ ଆମେ ଏବେ ଯିବା ପରବର୍ତ୍ତୀ ପର୍ବକୁ। ପର୍ବ ପରବର୍ତ୍ତୀ ପର୍ବ ଆମର ମୋର- ତ ମନ ପଡୁନାହିଁ। ହଁ ମନେ ପଡୁଚି। ପର୍
ର ରଥଯାତ୍ରା। ରଥଯାତ୍ରା ହୋଉଚି ଆମ ଓଡିଶାର ସବୁଠାରୁ ବଡ- ବହୁତ୍ ବଡ ପର୍ବ। ୟା ଠାରୁ ବଡ ପର୍ବ ଆଉ କହିବାକୁ ଆଜ୍ଞା। ୟା ଠାରୁ ବଡ ପର୍ବ ଆମର- ଜଗତରେ ନାହିଁ। ଆଜ୍ଞା ଆପଣ ଏକଦମ୍ ମାନେ- ପ ମାନେ ମୋ ମୁହଁରୁ କଥାଟା ଛଡେଇ ନେଇକି କହିଦେଲେ ରଜ୍-
ଆରେ ମନେ ମତେ ମତେ ବହୁତ ଅ ନିଜକୁ ବହୁତ୍ ଗର୍ବିତ ମନେ ହେଉଚିଯେ ମୁଁ ଆପଣଙ୍କ ମୁହଁରୁ କି- ଅ କଥା ନେଇପାରୁଚି।
ଆଜ୍ଞା।
କୁହନ୍ତୁ ତାପରେ? ମାନେ ରଥଯାତ୍ରା ବିଷୟରେ କିଛି କୁହନ୍ତୁ ଆଉ?
ହଁ ମୁଁ କହୁଥିଲି ରଥଯାତ୍ରା ବିଷୟରେ ଆପଣଙ୍କୁ ଆଉ। ଅ ତ ରଥଯାତ୍ରା ବିଷୟରେ ଏହା କହୁଥିଲି କି ଯେ- ଏ ରଥ ଆମର ରଥଯାତ୍ରାରେ ତ ଜଗନ୍ନାଥଙ୍କ ଆପଣ ତ ଜାଣିଚନ୍ତି। ଅ ରଥଯାତ୍ରା ରେ ଆମର କେତେ କଣ ଭଲ ଜିନିଷ ହୁଏ। ଉଁ ମାନେ। ସେତେବେଳେ ଦୁନିଆର ମାନେ ସବୁ ଜାଗାରୁ- ରଥଯାତ୍ରା ଗୋଟିଏ ଆମର ଗୋଟେ ଏମିତି ଜଗନ୍ନାଥଙ୍କର ଦିନ। ଯୋଉଁ ଦିନ କି ସେ ବାହାରକୁ ଆସନ୍ତି। ଆଉ ଦୁନିଆ ଯାକର- ଭକ୍ତ ଙ୍କୁ ଦର୍ଶନ କରି ଦିଅନ୍ତି।
ସେଇଦିନଡ଼ା ହେଲା ମାନେ ବାକି ଦିନଅଁ ଆ। ଆମର ଭକ୍ତମାନେ ଯାଇକି ଠାକୁରଙ୍କୁ ଦର୍ଶନ କରନ୍ତି। କିନ୍ତୁ ସେଇ ଗୋଟେ ଦିନ ଯୋଉଁ ଦିନକି ଠାକୁର ନିଜେ ବାହାରି ଆ ସମସ୍ତ ଗଁ। ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। ତ ସେଥିପେଇଁ ମତେ ଇଁ। ରଥଯାତ୍ରା ପର୍ବ ଟି ବହୁତି ମତେ ଭଲ ଲାଗେ। ନାଁ କାହିଁନା କାଳିଆ ଠାକୁରଙ୍କୁ ଦେଖିବା ପାଇଁ ମିଳେ।
ଆଜ୍ଞା।
ଆପଣଙ୍କ ମୋ କଥା ଶୁଣୁଚନ୍ତି?
ଆଜ୍ଞା ବହୁତ୍ ଭଲ ଭାବରେ ଆପଣଙ୍କ କଥାକୁ ମୁଁ ଶୁଣୋଉଚି।
ହୋଇ।
ହଉ ରଥଯାତ୍ରା ବିଷୟରେ ମୁଁ କହୁଛି ତାପରେ। ଆପଣ ଜାଣିଛନ୍ତି ରଥଯାତ୍ରାରେ ଜଗନ୍ନାଥ- ତାଙ୍କ ସହିତ ବଳଭଦ୍ର ସୁଭଦ୍ରା ତାଙ୍କ ଭାଇ ଆଉ ଭଉଣୀ ବି ମଧ୍ୟ ଆସ୍
ଭଉଣୀକୁ ତ ହଃ ଜାଣିଚି ଜାଣିଚି ଆଜ୍ଞା।
ଆଜ୍ଞା। ଏହି ସବୁ ଜିନିଷ ମାନେ ଆପଣ ରଥଯାତ୍ରାରେ ଦେଖିନାହାନ୍ତି। କେତେ ଭିଡ ହୁଏ କେତେ ଲକ୍ଷ ଲକ୍ଷ ଲୋକ। ମାନେ ଭକ୍ତମାନେ ଆସନ୍ତି ଦର୍ଶନ କରିବା ପାଇଁ। ଏହା ମାନେ ବହୁତ ବଡ କଥା ଆମ ପାଇଁ ଆମ ଓଡିଶାକୁ ଆସନ୍ତି ଦର୍ଶନ କରିବା ପାଇଁ। ଆଉ ସେଇ ଯୋଉ ଭିଡରେ ଜଗନ୍ନାଥ। ଅ ପୁରା ଲୋକଙ୍କ ମଝିରେ ଏତେ। ଖୁସିରେ ଦର୍ଶନ କରନ୍ତି ଆମେ ତାଙ୍କ ଭକ୍ତ ମାନଙ୍କୁ। ସେଟା ମତେ ଭାରି ପସନ୍ଦ ମତେ ସେସବୁ ମାନେ ରଥଯାତ୍ରା ବହୁତ ପସନ୍ଦ ରଥଯାତ୍ରା ପର୍ବଟି। ହୁଁ ସକ୍ସ ମତେ ବହୁତ ବର୍ଷ ନୁହଁ ଅବଶ୍ୟ। କି ମୁଁ କେବେ ଯାଏ ନାହିଁ ଦେଖିବାକୁ କାରଣ ବହୁତ ଥାଏ ଆଉ ମୁଁ ଅଲଗା ସମୟରେ ଯାଏ କାହିଁକି ନାଁ ମୁଁ ଜଗନ୍ନାଥଧାମଙ୍କର। ପାଖେରେ ରହୁଛି।
ହଁ ମୁଁ ଜାଣିଛି ଆପଣ କହୁଥିଲେ।
ଆଜ୍ଞା ଆଜ୍ଞା ହଉ ମୋର ସମୟ ହେଇଗଲାଣିି ଆପଣ ଟିକେ ରଖିଦିଅନ୍ତୁ।
ହ ଉ।